ହାଲୋ।
କଁ କରୁଚୁ।
ଏଇ ବସିଥିଲି ଆଉ ତୁ କଣ କରୁଛୁ।
ମୁଁ ବି ଏଇ ବସିଥିଲି ଆଉ ଆଉ ତୁ କଁ ଖାଇଥିଲୁ କଣ?
ମୁଁ ଖାଇଥିଲି ଗରମ ଭାତ ତରକାରୀ ଭଜା। ମାଛ ଏଇ ସବୁ ଖାଇଥିଲି ଆଉ।
ଓହୋ ଆଉ ଏବେ କଁ କରୁଚୁ।
ଏବେ ଏବେ ବର୍ତ୍ତମାନ ମୁଁ ଟିକେ ବୁଲୁଚି। ଭଲ ଲାଗିଲାନି ଘର ଭିତରେ ବସି ବସିକା ଏବେ ଟିକେ ବୁଲୁଛି ଆଉ।
ଓହୋ। ମୁଁ ଏଇ ଟିଉସନ୍ ରୁ ଆଇଲି ଜାଣିଲୁ।
ଓହୋ ଏବେ କଣ କରିବୁ ତୁ।
ମୁଁ ଏବେ ଟିକେ ସନ୍ଧ୍ୟାବେଳେ ଟିକେ ଯାଏ ତ ଚାଲିବା ପାଇଁ ଟିକେ ଯାଏ ତ ଆଉ ଯିବି ଆଉ।
ଘରେ ରହିଲା ବେଳେ ମାନେ ଘରେ ରହିକି ଖା ଦ୍ୟ ଯାହା ବି ସବୁ ଖାଉଛୁ ମାନେ କଣ କେମିତି ଖାଉ। ମାନେ ତୋ ଡେଲ୍ଲୀକା ଖାଦ୍ୟ କଣ କଣ ସଖାଳୁ ଉଠି କଣ ଖାଉ। ମାନେ ଏଇସବୁ ବିଷୟରେ କିଛି କହିପାରିବୁ।
ହଁ ହଁ ମୁଁ ବେଶି ସକାଳୁ ତୁ ଉଠିକି ଖାଏ ଏଁ ବିସ୍କୁଟ ଖାଏ ନହେଲେ ଶୋଲା ଛତୁ ଖାଏ ଆଉ ଏଇଟା ଖାଏ ତାପରେ ଦଶଟା ବେଳେ ମୁଁ ପଖାଳ ଭାତ ଖାଏ। ଆଉ ଖରା ବେଳେ ଯାହା ଯେମିତି ହୁଏ ଖାଏ ଆଉ। ତାପରେ ଖରା ବେଳେ ଯାହା ଯେମିତି ହୁଏ ଖାଏ ଆଉ ଆଉ ଏବେ ତ ପୁରା ଖରା ଦିନ ଚାଲିଚି। ପଖାଳ ଭାତ ଟିକେ ନହେଲେ ହୋଉଚି ନା ପଖାଳ ଭାତ ଆଉ ଆଳୁ ଭଜା। ଆଉ ଶାଗ ଭଜା ଏଇ ସବୁ ଟିକେ ହେଲେ ହବ ଆଉ।
ଓହୋ ନା ନା। ମୁଁ ତତେ ଯୋଉ ଟାଇପ ର କହିବି ସେମିତି ଖାଇବୁ ଆମ ଦେହ ପାଇଁ ବୋହୁତ ଭଲ। ତ ମୁଁ କୋହୁଚି ସଖାଳୁ ଯେତେବେଳେ ଉଠିବୁ ପ୍ରଥମେ ଉଁ ବାସି ପାଣି ତାକୁ ପିଇବୁ ତାପରେ ଆମର ଯୋଉ ଜିରା ଥିବ ସେଇ ଜିରାକୁ ଖାଇକି ଗୋଟେ ଚାମଚ ପାଣି ପିଇବୁ ଯୋଉଟା ଆମେ ହଜମ ହବାରେ ସାହାଯ୍ୟ କରିବ। ଯେଉଁ ସବି ବି ଆମେ ଖାଉଛନ୍ତି ଖାଦ୍ୟ ଯେଉଁ ସବୁ ଆମେ ଖାଉଚନ୍ତି। ସେ ସବୁ ଖାଇବାକୁ କେବଳ ଆମର ଜିରା ହିଁ ମାନେ ସାହାଯ୍ୟ କରିବ ହଜମ କରିବାରେ ଆମର ଖାଦ୍ୟକୁ ସାହାଯ୍ୟ କରିବ ତ ପ୍ରଥମେ ଜିରା ହିଁ ଖାଇବୁ। ସେକେ ତାପରେ କଁ କରିବୁ ନା ଯାହା ସବୁ ଖାଦ୍ୟ ଖାଇବୁ ସେଗୁଡାକ ଜିରା ତ ଆମେ ଖାଇଥିବା ତ ହଜମ ହେଇଥିବ। ତାପରେ ଆମର ଭାତ ହୋଉ ଡାଲି ହୋଉ ତରକାରୀ ହୋଉ ଯାହାବି ଆମେ ସବୁ ଖାଦ୍ୟ ଖାଇପାରିବା।
ଓହୋ! ହଁ, ହଁ ମୁଁ ବି ଆସିଠୁ ତାହେଲେ କାଲିଠୁ ତାହେଲେ ସେଇୟା କରିକି ଖାଇବି ଆଉ।
ହଁ, କଣ କହିଲୁ?
ଆଉ ତୁ ଉଁ, ଖରାବେେଳେ ତୁ କଣ ଖାଇଥିଲୁ?
ମୁଁ ପା କହିଲି ଭାତ, ଡାଲି, ମାଛ।
ଓହୋ! ହଁ, ଏବେ ମାନେ ଖରା ଗରମ ଯାହା ହଉଚି ଭାତ ଟା ନିହାତି ଦରକାର। ପଖାଳ ଭାତ ଟିକେ ମୋର ଦରକାର ବୁଝିଲୁ। ପଖାଳ ଭାତ ଟିକେ ହେଇଗଲେ
ପାଇଁ ବହୁତ ଭଲ। ତ ପଖାଳ ଭାତ ଖାଇଲେ ଆମ ଦେହ ମାନେ ଉଁ, ଥଣ୍ଡା ରହିବ। ଆମ ପେଟ ଥଣ୍ଡା ରହିବ। ଆମ ଦେହ ପାଇଁ ହିଁ ବହୁତ ଭଲ ପଖାଳ ଭାତ ଟା ଖାଇବା।
ହଁ, ପଖାଳ ଭାତ ଟା ମ- ମାନେ ଦେହ ପାଇଁ ବହୁତ ଭଲ। ଆଉ ତୁ ରଜରେ ସ-ଡ୍ରେସ୍ ପତ୍ର କିଣିକି ଆଣି ସାରିଲୁଣି?
ତୁ ତ ସବୁଦିନ ପଖାଳ ଖାାଉ ଏଇଟା ମୁଁ ବହୁତ ଭଲ ଭାବରେ ଜାଣିଛି।
ହଁ, ହଁ। ଆଉ ତୁ ପଖାଳ ଖାଇଲେ ସିନା ତ ଚେହେରା ଟା ଲାଗିବ। ତୁ ତ ପଖାଳ ଖାଉନୁ ତ ଚହେରା କେମିତିକା ଲାଗିବ?
ପଖାଳ ତୁ ଖାଉନୁ
ତୁ ବହୁତ ପତଳା ବୁଝିଲୁ, ତୁ ଉଁ, ପଖାଳ ଭାତ ଖା ମେଚେ ମେଚେ ପଖାଳ ଭାତ ଖା ଯାଇକି ତୋ ବଡି ଟା ହବ। ନହେଲେ ହବନି।
ହଁ, ମୁଁ ପଖାଳ ତ ଖାଏ। ମାନେ ବେଶୀ ବି ପଖାଳ ଖାଇବା ଦେହ ପାଇଁ ଭଲ ନୁହଁ ନା। ଥଣ୍ଡା, ଜ୍ବର ତ ବେଶୀ ପଖାଳ ଖାଇବା ଭଲ ନୁହଁ ଦେହ ପାଇଁ ସେଥିପାଇଁ ମୁଁ ଏତେଟା ବି ପଖାଳ ଖାଏନି। ଅଳ୍ପ ମାତ୍ରାରେ ଖାଏ, ଯେତିକି ଆମର ଖାଦ୍ୟ ଖାଇବା ଦରକାର।
ଓହୋ, ହଁ ଏଟା ବି ତୁ ଠିକ କହିଲୁ। ଆଉ ତୁ ରଜ ଡ୍ରେସ୍ ପତ୍ର କିଣା କିଣି କରିସାଇଲୁଣି? ଆଁ,
ଅଳ୍ପ ଖାଇବା, ଆମ ଦେହ ପାଇଁ ସୁସ୍ଥ ରହିବା, ସେଇଟା ହିଁ ଆମର ଜରୁରୀ।
ନା ନା ମୁଁ କହୁଚୁ ତୁ ଡ୍ରେସ୍ କିଣି ସାଇଲୁଣି ରଜରେ?
ରଜରେ ମୁଁ ବିଶେଷ କରିନି। ତ ଅଳ୍ପ କରିଚି, ରଜରେ ମୁଁ ବିଶେଷ କିଛି କରିନି।
ହ ଓହୋ, ତୋମ ସିଆଡେ ବର୍ଷା ବର୍ଷା ହଉଛି ନା ବେ ସାଙ୍ଗ? ହାଲୋ, ତୋମ ସିଆଡ଼େ ବର୍ଷା ବର୍ଷା ହଉଛି ନା ସାଙ୍ଗ?
ବର୍ଷା ତ ଆମ ଏଠି ବହୁତୁ ମାନେ ବହୁତ ଅଧିକ ବର୍ଷା ମାନେ ହେଇଥିଲା କାଲି। ଆଜି ହେଇନି, ଆଜି ବହୁତ ଅଳ୍ପ ହେଇଛି। ତ ଆଗକୁ ହବ କି କଣ କରିବ ମୁଁ ସେ କଥା ଜାଣିନି, ବୋଧେ ମୋତେ ଲାଗୁଛି ଆଗକୁ ବର୍ଷା ବହୁତ ଜୋରେ ହେଇପାରେ।
ହଁ, ହଁ ବର୍ଷା ତ ଆମ ଏଠି ତ ବର୍ଷା ଜମା ନାହିଁ ଆଉ। ଆମ ଏଠି ତ ଜମା ବର୍ଷା ନାହିଁ ଆଉ, ଖାଲି ମାନେ ଆମର ତ ଜମା ବର୍ଷା ଏ ଠି ହଉନି, ଆଉ ଖାଲି ମାନେ ହାୱା ପବନ କିଛି ବି ଦଉନି, ସେଇଭଳିଆ ଖାଲି ମାନେ ହୁଁ, ସେଇ ପ୍ରକା ଗରମ ଯେ ପ୍ରବଳ ଏଠି ହଉଛି ଆଉ।
ହଁ ବର୍ଷା ଟା ବି ହବାଟା ଭଲ, ଏଇ ଯୋଉ ଗରମ ହଉଛି ଆମ ଦେହ ବହୁତ ଖରାପ ହଉଥୁବ, ମୁଣ୍ଡ ବୁଲଉଥୁବ, ସେଥିପାଇଁ ବର୍ଷାଟା ବି ହବା ବହୁତ ଦରକାର।
ହଁ, ହଁ ଆଉ ତୁ ଯୋଉ ପଖାଳ ସହିତ ତୋତେ କଣ ଭଲ ଲାଗେ ମୋତେ ଟିକେ କହିଲୁ।
ମୋତେ ପଖାଳ ସହିତ ମିକଚର୍ ହେଲେ ଟିକେ ହେଲା।
ଓ ହୋ।
କଣ୍ କରିଚ? ହଁ ହଁ। ଆଚ୍ଛା।
ଆଉ ତେ ବାଇଗଣ ଭଲ ଲାଗେ ନା ଖାଇଆକୁ?
ମୋତେ ବାଇଗଣଟା ପୋଡ଼ିକିନା ପଖାଳ ସହିତ ଲଗେଇକି ଖାଇଆ ପାଇଁ ବେଶୀ ଭଲ ଲାଗେ।
ଓ ହୋ। ହଁ ମତେ ଟିକେ ଭେଣ୍ଡି ଅଧିକ ଭଲ ଲାଗେ ଖାଇଆ ପାଇଁ ବୁଝିଲୁ। ଭେଣ୍ଡି ନହେଲେ ହଉନି ମତେ
ବେଶୀ ବି ଖାଇବା ବାଇଗଣ ଭଲ ନୁହଁ। କାହିଁକିନା ବେଶୀ ଖାଇଲେ ବାଇଗଣ ଆମ ଦେହରେ କୁଣ୍ଡେଇ ହିଁ ହବ ସେଥିପାଇଁ ଅତ୍ୟଧିକ ବାଇଗଣ ଖାଇବା ଆମ ଦେହ ପାଇଁ ଭଲ ନୁହଁ।
ଓ ହୋ ତେବେ ମାନେ ଚା ଭଲ ଲାଗେ ନା କଫି ଭଲ ଲାଗେ?
ଅଭିଅସ୍ଲି ମୋତେ କଫି ହିଁ ଭଲ ଲାଗେ। ମୋତେ ବେଶୀ ଚା ପିଇଆ ପାଇଁ ଭଲ ଲାଗେନି।
ଓ ହୋ ହଁ ମତେ ଟିକେ ଚା ଭଲ ଲାଗେ ପିଇଆ ପାଇଁ ବଝିଲୁ ନାଲି ଚା ଟିକେ ପିଇଆ ପାଇଁ ଟିକେ ଭଲ ଲାଗେ ଆଉ।
ମାନେ ବହୁତ କମ୍ ପିଏ ନା ସେଥିପାଇଁ ମତେ ଏତେ ବି ଭଲ୍ ଲାଗେନି ନା ସେଥିପାଇଁ ବହୁତ କମ୍ ପିଏ।
ନା ମତେ ଟିକେ ନାଲି ଚା ସହିତ ଟିକେ ମୁଢି ଭଲ୍ ଲାଗେ ଖାଇଆ ପାଇଁ ହେଲା। ମତେ ଟିକେ ନାଲି ଚା ସହ ମୁଢି ଟିକେ ଭଲ ଲାଗେ। ମତେ ଟିକେ ନାଲି ଚା ସହି ମୁଢି ଟିକେ ଖାଇବା ପାଇଁ ଭଲ ଲାଗେ ଆଉ।
କୁଆଡେ ଆଉଚି ମୁଁ କାଟିଦେବି। ମତେ ଆଜି କାହିଁକି କେଜାଣି ମାନେ ଭଲ୍ ଲାଗୁନି ଟୋଟାଲି ଦିନଟା ପୁରା ବେକାର ଆଜିଗଲା ମୋର।
କଣ ପାଇଁ?
ଜାଣିନି ମତେ କେ ଜାଣିନି ମୋ ଦେହ ଟା ଆଜି ଭଲ ଲାଗୁନି ନା? ସେଥିପାଇଁ ମୁଁ ବସଥିଲି ଘରେ ଏକୁଟିଆ ତୁ କହିଲୁ ବୋଲି ପଦାକୁ ଆସିଲି।
ତୁ ଅଧିକ କଣ କହିଲୁ ତୁ ଅଧିକ ଟିକେ ଚିନ୍ତା ଚିନ୍ତାମଗ୍ନ ହେଇଯାଉଚୁ। ଚିନ୍ତା ଟିକେ କମ୍ କର ଦେହ ତୋର ଭଲ ରହିବ। ଆଉ ରାତିରେ ତୁ ଟିକେ ଜଲଦି ଶୋ। ରାତିରେ ଜଲଦି ତୁ ଯୋଉ ଶୋଉନୁ ସେଇଥିପାଇଁ ତୋ ଆଖି ତଳ ଟିକେ କଳା ପଡିଯାଉଚି। ଯାହା ଫଳରେ ତୋତେ ଦୁର୍ବଳ ଲାଗୁଚି। ଯାହା ଫଳରେ ତୁ ପତଳା ହେଇଯାଉଚୁ। ମାନେ ତୋର ଏମତି ବହୁତ କିଛି ମାନେ ଉମ୍ ଅଭାବ ହଉଚି। ସର୍ଟ ହଉଚି ତୋର ବହୁତ କିଛି ବୁଝିଲୁ?
ରାତିରେ ମୁଁ ବହୁତ ଜଲଦି ଶୁଏ ତ ମୁଁ ମାନେ ଲେଟ୍ ରେ କେବେ ଶୋଇନି ରାତି ରାତି ରେ। ମୁଁ ସଦାବେଳେ ରାତିରେ ମୁଁ ବହୁତୁ ନା ନା ଏଇଟା ବହୁତ ମିଥ୍ୟା ର କଥା। ମୁଁ ଜମା ବି ରାତିରେ ବାରଟାରେ ଶୁଏନି। ମୁଁ ଚାହେଁକି ସତ କଥା ସଦାବେଳେ ଅବଲମ୍ବନ କର। ମିଛ କଥା ନୁହଁ। ତ ସତ କଥା କହିବା ସତ କହି ପଛେ କୁଙ୍କିଆ ଡରିବି। ମିଛ କହି ପଛେ ମଲେ ମରିବି।
ନା ନା ତୁ ଜାଣ ତୁ ଶୁଣ ଶୁଣୁ ଗୋଟେ କଥା ଜାଣିଚୁ ମୁଁ ଆଜି ଦିଟା କୁକୁର ଗୋଟେ ବିଲେଇ କିଣିଲି।
ଆରେ ତାଙ୍କ ନାଁ କଣ ଦେଇଚୁ?
ମୁଁ ଜଣଙ୍କ ନାଁ ଦେଇଚି ପପି ଆଉ ଜଣଙ୍କ ନାଁ ଦେଇଚି ଟମି ଆଉ ବିଲେଇଟା ନାଁ ଦେଇଚି କୁମ୍ କୁନ୍ ମୁନ୍।
ଓହୋ କାଇଁ କୁମକୁୁମ ଦେଲୁନୁ?
ନା ନା ମତେ କୁମ୍ କୁମ୍ ନାଁ ଟା ଭଲ ଲାଗେ ନା ତ କୁମ୍ କୁମ୍ ନାଁ ଟା ମତେ ଫାପୁରି ଲାଗେ ସେଥିପାଇଁ ମୁଁ ଦେଇନି।
ଓ ହୋ ବହୁତ ସୁନ୍ଦର ଲାଗୁଚେ ନାଁ ଟା। ତୋ ଚଏସ୍ ତୁ ବୋଧେ ବାଛିକି ଦେଇଚୁ ନାଁ ଟା ନା?
ହଁ ତୁ ଜାଣିଚୁ ଅ ତୁ ଜାଣିଚୁ ଗୋଟେ କଥା ମତେ ମାନେ କଣ କହିଲୁ ମତେ କୁକୁର ପଶୁ ପକ୍ଷୀ ମାନେ ମତେ ବହୁତ୍ ବଢିଆ ଲାଗନ୍ତି ସେଥିପାଇଁ ମୁଁ ମାନେ ପ୍ରତି ମାନେ ମାସରେ ଗୋଟେ ଗୋଟେ କିଣେ ଜାଣିଚୁ।
ଏଇ ଥର ମୁଁ ଭାବୁଚି ଆଣିମି ବୋଲି କୁକୁର ଗୋଟେ ବିଲେଇ।
ନା ମତେ ତ କୁକୁର ବିଲେଇ ପଶୁ ପକ୍ଷୀ ପାଞ୍ଚ ଟା ଶୁଆ କିଣିଛି ମୁଁ ଜାଣିଛୁ ପାଞ୍ଚଟା ଶୁଆ ଦିଟା ମିଟୁ କିଣିଛି ମୁଁ
ଇଏ ତ ବହୁତ ଚମତ୍କାର କଥା
ତତେ ମିଟୁ ଶୁଆ ଭଲ ଲାଗେ?
ହଁ ମିଟୁ ମିଟୁ ମତେ ବହୁତ ଭଲ ଲାଗେ।
ହଁ ମତେ ତ କୋଇଲି ଭଲ ଲାଗେ ଆଉ କୁ କୁ ଆଉ। ମତେ କୋଇଲି ପସନ୍ଦ ମିଟୁ ପସନ୍ଦ ସବୁ ପସନ୍ଦ। ଆଉ ବି ମାନେ କଣ କହିଲୁ ମା ଯାଇଥିଲି ତ ଟିଉସନ କରିବା ପାଇଁ ଯାଇନଥିଲି ମୁଁ ଆଜି ମୁଁ ଆଜି ଦଶ ଟାଳେ ଟ୍ୟୁସନ କରିବା ପାଇଁ ଯାଇଥିଲି ଆଉ ମତେ ଟିକେ ଆଜି ମାନେ କଣ କହିଲୁ ଟିକେ ଲା ଲାଗିଲା ତ ଟିକେ ଲାଟିନ ଲାଗିଲା ତ ଆଉ ସେଥିପାଇଁ ମୁ ଝାଡା ଲାଗିଲା ମୁଁ ଆଉ ପଳେଇଲି ମୁଁ ପଳେଇ ଆଇଲିି ଆଉ ଯାଇ ପାରିଲିନି ମୁଁ ପାଞ୍ଚଟା ଖଣ୍ଡରେ ଯାଇ ଟ୍ୟୁସନ ସରିକି ଆଇଲିି ଜାଣିଚୁ?
ଚାରିଟାରେ ଗଲୁ ନା ପାଞ୍ଚଟାରେ ଗଲୁ?
ମୁଁ ଗଲି ପାଞ୍ଚଟାରେ ଗଲି ଚାରିଟାରେ ଗଲି ଆଉ ଚାରିଟା ପଇଁଚାଳିଶ ରେ ଗଲି ଆଉ ଆଉ ତୁ ଗୋଟେ କଥା ଶୁଣୁ ରଜରେ କେତେ ଦିନ ଟ୍ୟୁସନ ଛୁଟି ଦବୁ?
ମୁଁ ତ ରଜରେ ତିନି ଦିନ ଦେବି ବୋଲି ଭାବୁଛି। ତ ମୁଁ ଯେତେବେଳେ କହିଲି କି ମୁଁ ତିନି ଦିନ ଟିଉସନ ଛୁଟି ଦେବି ତ ସେମାନେ ପୁରା ଆଶ୍ଚର୍ଯ୍ୟ ହୋଇଗଲି କି ଦିଦି ତିନି ଦିନ ଆପଣ କଣ ପାଇଁ ଦେବେ ମୁଁ କହିଲି କି ତିନି ଦିନ ଆମର ରଜ ପଡୁଛି ରଜ ତ ଆମେ ତିନି ଦିନ ପାଳନ କରୁନା ତ ରଜକୁ ସେଥିପାଇଁ ମୁଁ ତିନି ଦିନ ହିଁ ଛୁଟି ଦେବି। ସେମାନେ କହିଲେ କି ନାଇଁ ଦିଦି ରଜ ଦି ଦିନ ଦିଅନ୍ତୁ ମୁଁ କହିଲି ଜମା ବି ହେଇପାରିବନି ଆମ ଓଡିଆ କଥା କଥାରେ ଆମେ ରଜ ତିନି ଦିନ ପାଳନ କରୁଛେ ମୁଁ କଣ ଏହା ଭୁଲ୍ କରିଛି କି?
ନା ନା ଆପଣ କିଛି ବି ଭୁଲ କରିୁନାହାନ୍ତି। ହେଲେ ଜାଣିଛନ୍ତି ମୁଁ ରଜ ପାଞ୍ଚ ଦିନ ଛୁଟି ଦେଇଛି ଜାଣିଛ ନା। ମୁଁ ରଜ ପାଞ୍ଚ ଦିନ ଛୁଟି ଦେଇଛି ‌। ଯେମିତି କିି ସଜବାଜ ଆଉ ପହିଲି ରଜ ଆଉ ରଜ ସଂକ୍ରାନ୍ତି ମିଥୁନ ସଂକ୍ରାନ୍ତି ଆଉ ଏମିତି ସବୁ ପାଞ୍ଚଟା ରଜ ଆମ ଓଡିଆରେ ଓଡିଆ ମାନେ ଓଡିଆ ପର୍ବ ହେଲା
ଆଉ ଭୂମି ଦହନ ଦିନ ବି ଦବା କଥା।
ହଁ ମୁଁ ସେଥିପାଇଁ ପାଞ୍ଚ ଦିନ ଛୁଟି ଦେଇଛି ମୁଁ ପାଞ୍ଚ ଦିନ ଯେତେବେଳେ ଛୁଟି ଦେଲି ସେତେବେଳେ ଟ୍ୟୁସନ ଭାଉଛ ମତେ ଆ କରି ଅନେଇଲେ ମୁଁ କହିଲି ଆଁ କରି କାହିଁ ଅନେଇଛନ୍ତି ପାଟିରେ ପୋକ ପଶିଯିବ ହେଲେ ସିଏ କହିଲେ ନା ନା
ଆଚ୍ଛା ତୁ ମତେ କହ ତତେ ମାନେ ରଜରେ କୋଉ କୋଉ ପିଠା ଖାଇବା ପାଇଁ ବେଶୀ ଭଲ ଲାଗେ।
ମୋତେତ ରଜରେ ପ୍ରାୟତଃ, ଚକୁଳି, ଆଉ, ମଟର, ତରକାରୀ। ଆଉ, କାକରା, ପିଠା, ଆଉ, ଏଣ୍ଡୁରି, ପିଠା। ଆଉ ହେଲା, ପୋଡ, ପିଠା, ମତେ ଭାରି ଭଲ ଲାଗେ ତତେକ, ପିଠା, ଭଲ ଲାଗେ।
ମତେ, ଇଟିଲି, ପିଠା। ଆଉ ଭଲ ଲାଗେ, ପୋଡ, ପିଠା।
ଓହୋହୋ ମତେ ତ ଭାରି, ଚକୁଳି, ପିଠା, ଭଲ ଲାଗେ ଆଉ। ଆଉ ତୋତେ ବୁଲାବୁଲି କରିବା ପାଇଁ ଭଲ ଲାଗେ ମତେ ବହୁତ ଭଲ ଲାଗେ ବୁଲାବୁଲି କରିବା ପାଇଁ।
ରଜ ଯୋଉ ଆମେ ପାଳୁଛନ୍ତି। ତ ଏଇଟା କଣ ପୁଅ ପିଲା ପାଳିବା ଉଚିତ ଏହା ସତ୍ୟ ନା ମିଥ୍ୟା?
ନା ନା ଏଟା ପୁଅ ପିଲା ବି ପାଳି ପାରିବେ ଯେମିତି କବାଡି ଖେଳିବା, ଲୁଡୁ ଖେଳିବା, ତାସ ଖେଳିବା, ଆଉ ବୁଲାବୁଲି କରିବା। ପୁଅ ପିଲା କରିପାରିବେ ଏଇଟା।
ଓହୋ ଏଇଟା ତ ବତେ ଆଶ୍ଚର୍ଯ୍ୟର କଥା କି ଆମେ ମାନଙ୍କ